ହ୍ୟାଲୋ। ଏଇ ବସିଥିଲି, ଆପଣ?
ଏଇ ଆମେ ଗାଧୁଆ ପାଦୁଆ ସାରିକି ରୋଷେଇ ପାଇଁ ପ୍ରିପାରସନ୍ ଚାଲିଛି ଆଉ। ଛତୁଆ ଗୁଣ୍ଡ ଖାଇଛି ଆଉ।
ଓହୋ କଣ ରୋଷେଇ କରିବେ?
ରୋଷେଇ ଆଜି କଣ ହବ ଡାଲି ହବ ଆଉ ଭଜା ହବ ଆଉ ତ ଶନିବାର। ଆମ୍ବ ଅଛି ଖାଇବୁ ଏମିତି ଆଉ, ଆଉ କଣ ହଉଛି।
ଆପଣଙ୍କର ଆଡେ ଶନିବାର ଆଇଁଷ ଖାଆନ୍ତି ନା?
ନା ନା ଆପଣଙ୍କର ସେପଟେ ଖାଆନ୍ତି ନା କଣ?
ନା ଆମର ବି ଖାଆନ୍ତିନି ଶନିବାର ଆଇଁଷ ଏଠି ଶନିବାର ଯଦି ଗୋ ଗୋଟେ ପର୍ବ ବି କାଞ୍ଜିଉଳା ବୋଲି ଗୋଟେ ପର୍ବ ଅଛି ସେ ଦିନ ଯେ ଥରେ ଶନିବାର ପଡିଥିଲା ଯେ ଟୋଟାଲି ମାର୍କେଟରେ ଆଇଁଷ ହିଁ ମିଳିଲାନି।
ମାନେ କଣ କାଞ୍ଜିଅଳା ରେ ଆଇଁଷ ଟା ହୁଏ ନା କଣ?
ହଁ ଆମର ହଉଛି କାର୍ତ୍ତିକ ପୂର୍ଣ୍ଣମୀ ର ପରେ ପଡେ। ଆଉ ସେଇଥିରେ ହଉଛି ଶିଳପୁଆ ହଉଛି ବର ହୁଏ ଆଉ
ମାନେ ଶନିବାର ପଡେ ସେ ଦିନ ନା ଯେ
ନା ନା ସେ ଯେକୌଣସି ବାର ହଁ ଯେକୌଣସି ବାରରେ ପଡିପାରେ କିନ୍ତୁ ଗୋଟେ ବର୍ଷ ସେଇଟା ଶନିବାର ପଡିଥିଲା ତ ସେଟା ଥରେ ଶା ତାଟା ଶୁଖୁଆ ହଉଛି ଶୁଖୁଆକୁୁ ପାଣି ଯୋଉ ପିିତ ଶୁଖୁଆ ସେଟାକୁ ହଳଦୀ ପାଣି ରେ ଗାଧା ହୁଏ ତାପରେ ଛୋଟ ଛୋଟ କପଡା ହଉଛି କାଟିକି ରଖା ହେଇଥାଏ। ତା ଶୁଖୁଆ ସାତଟାକୁ ଗୁଡା ହୁଏ, ତାପରେ ଚନ୍ଦନ ସିନ୍ଦୁର ଦିଆ ହୁଏ ଆଉ ସେ ଯୋଉ ଶିଳ ପୁଆ ଟା ହଉଛି ଯୋଉରା ବାଲି ମଝିରେ ଥୁଆଇ ତା ଚାରି ପଟେ ସାତଟା ଶୁଖୁଆ କୁ ଥୁଆ ହୁଏ ବୋହୁ କରିକି। ତାପରେ ତାଙ୍କୁ ମାନେ ବନ୍ଦ୍ ମାନେ ଫୁଲ ସବୁ
ମାନେ ତାଙ୍କୁ ପୂଜା କରିକି ତାଙ୍କୁ ବନ୍ଦାପନା କରାଯାଏ ଆଉ, ହଁ। ଧୂପ ଦୀପରେ ବନ୍ଦାପନା କରନ୍ତି ଆଉ।
ହଁ ଆଉ ସେଦିନ କାଞ୍ଜି ହୁଏ, ଆଉ ବହୁତ ସାରା ହଉଛି ଯୋଉ ଯୋଉ ତ ଆଇଁଷ ତରକାରୀ ମାଛ ହେଇଗଲା ଏଇ ସବୁ ହୁଏ ଆଉ।
ହ ହ ମାନେ ମାଛ ଚିକେନ ସବୁ ହୁଏ ନା।
ନା ନା ନା ନା ନା ଖାଲି ମାଛ ହୁଏ। ମାଛ, ଶାଗ, ଡାଲି, ଭାତ, ଭଜା।
ମାନେ ଯେତେ ଆଇଟମ କରିପାର କିନ୍ତୁ ମା ସଦା କରିବ, ଓ ହୋ। ସାତଟା ଯୋଉ ହୁଁ ସାତ ଠାକୁରାଣୀ। ସେଇ ଅନୁସାରେ ସାତ ପ୍ରକାର ଆଇଟମ ହବ ଆଉ। ‌ ସେଇଟା ପୂଜା ହୁଏ ତାଙ୍କ ପାଖରେ ସେ ସବୁ, ହ୍ୟାଲୋ।
ହଁ ହଁ।
ସେଇ ଯୋଉ ଭାତ ଡାଲି ଶାଗ। ଯାହା ସବୁ ହେଇଥିବ ସେ ସବୁ ପୂଜା ହୁଏ, ଭୋଗ ଲାଗେ ତାପରେ ତାକୁ ଖାଆନ୍ତି।
ହଁ।
ଆଉ ସକାଳୁ କଣ ଏବେ ଉଠିଲେ ନା କଣ ଭଏସ ଟା ଲାଗୁଛି ନିଦୁଆ ନିଦୁଆ ଭଏସ।
ହ ହଁ ଏବେ ହିଁ ଉଠିଲି।
ବ୍ରଶ ଫ୍ରଶ କରନାହାନ୍ତି ବଧେ।
କରି ସାରଛି।
ଆଉ ସକାଳୁ ଖାଇବ ନା ବ୍ରେକ୍ ଫାଷ୍ଟ ସକାଳୁ କରିବ ନହେଲେ ପେଟ ଗ୍ୟାସ୍। ତ ହବ ଆମର ତ ଏଇ ସେଇ ପ୍ରୋବ୍ଲେମ କରିକି ଆଜି ଆମେ ବନଉଛି ଏବେ କମ୍ପଲସରୀ ଛତୁଆ ଗୁଣ୍ଡ ଟା ବନେଇକିରି ହିଁ ରଖୁଛି କେବଳ ମୋ ପାଇଁ।
କାରଣ ମୁଁ ନିଜକୁ ନିଜ ଜାୁଛି ନା ନିଜକୁ ନିଜ ଯଦି ସଚେତନ ଆମେ ନହବା ଆମକୁ କିଏ କରିବ ଆମ ପାଇଁ ଆଉ। କିଏ ନା କେହି ନାହାନ୍ତି। ଆମେ ତ ସମସ୍ତଙ୍କ ପାଇଁ କରିବୁ ଆମ ପାଇଁ କିଏ କରିବ ନିଜକୁ ନିଜେ କରିବାକୁ ପଡିବ। ମୁଁ ଛତୁଆ ଗୁଣ୍ଡ କରିକି ରଖୁଛି। ଛତୁଆ ଗୁଣ୍ଡ ବୋଳେଇକି ପ ଖାଇ ଦଉଛି ପିଇ ଦଉଛି ତ ଖାଉନି ତ ପିଉଛି ପିଇଲା ପରେ ଗୋଳେଇଉଛି। ଅଲିକସି ଦି ଚାମଚ ଗୋଳେଇକିରି ପିଇ ଦଉଛି ସରଲା ମୁଁ ତାପରେ ଯେତେବେଳେ ଖାଏ। ଏବେ କଣ ଦିନୁ ଏଟା ଜାରି ରଖିଛି ରଖିବି ମଧ୍ୟ। ମ ମାନେ କାହିଁକିନା ଥରେ ମୋ ପେଟ ପୋଡ଼ିଲା ମୁଁ ସେଇ ୁମୁଁ ଜାଣିଛି ପେଟ ପୋଡା ଟା କେତେ କଷ୍ଟ ମାନେ ଏଇ ତିନି ଚାରି ମାସ ତଳେ ପୁହ ପୋଡିଲା ତ ପୋଡିଲା ମାନେ ପେଟ ଏସିଡିଟି ହେଇଗଲା ମାନେ ଗ୍ୟାସ ହେଇ ହେଇ ଅତ୍ୟଧିକ ଏସ୍ ଡିଟି ହେଇଗଲା ପୋଡିଲା ମାନେ ମୋ ଦେହ କଣ ହେଲା ତାପରେ ଗଡିଲି। ଁ ମୁଁ କହିଲି ମୋ ଜୀବନ ଟା ଛାଡିଯିବ। ମୋ ଦେହଟା କଣ ହେଇଗଲା ଆଉ କଥା କହିପାରିଲିନି ମୁଁ କହିଲି ଭଗବାନ ଏମିତି ପେଟ ପୋଡିଲେ ଏମିତି ହେଲାଯେ ତାପରେ ଯାହା ହଉ ଡାଇଜନିକ ପଇଡା ପାଣି ସବୁ ପିଇକରି ନାଇଁ ନାଇଁ ପଇଡା ପାଣି ପିଇକରି ଡାଇଜିନି ଖାଇଲି ମାନେ କମିଗଲା। ତାପରେ କଣ ସେଟା ଭୁସି ଭୁସି ଆଣିକି ପ
ହଁ ହଁ ଆପଣ ରାତିରୁ ଭୁଷ ମିଶିରିି ସବୁ ବ
ହଁ ସେଇଟା ସେଇଟା ମୁଁ ଖାଇଲି ତାପରେ ମୋର ମୋର କ୍ଲିୟର ତା ପରେ। ତାପରେ ଏବେ ବି ଗୋଟେ ଭୁସି ଆଣିକି ରଖିଛି ବଡ ପ୍ୟାକେଟ ମୁଁ କହିଲି ଯେତେବେଳେ ମତେ ଲାଗିବ ମୋ ପେଟ ଗରମ କି? କଣ ମୁଁ ପିଇବି। ସବୁବେଳେ ସେଟା ପିଇବା ବି ଠିକ୍ ନୁହଁାନେ ଅତ ଦେହ ପେଟ ଥଣ୍ଡା ହେଇକିରି ବି ଆଉ।
ନା ନା ସପ୍ତା ସପ୍ତାହକୁ ଦି, ତିନି ଥର ଭୁସି ପିଇଦେବେ।
ଆଉ।
ଆ ମୋର ନିଜକୁ ନିଜ ହୁସିଆରି ମୋର ମୁଁ କଣ ପାଇବି। ଆଉ କଣ ବ୍ରେକ୍ଫା ଫାକ୍ଷ୍ଟ କଣ କରନ୍ତି ସକାଳୁ।
ଏବେ ତ ଉପମା ହେଇଛି ଉପମା ଖାଇବୁ ଆଉ।
ହଁ ଦିପର ତ ଏ ଯାଏ ପ୍ରିପାରେସନ ବି ହେଇନି।
ହାର ଜିନିଷ ଖାଆନ୍ତୁନି।
ହଁ ବାହାରେ କଣ ଏମତି କଲେ କଲେ କି କଣ କଲେ ବାହାରେ ଖାଇ ହେଇଯାଉଛୁ।
ହଁ ହଁ। ଯୋଉଟା ନିହାତି ଆବଶ୍ୟକ ଆମେ ବାହାରକୁ ହଁ। ନା ବାହାରକୁ ଗଲ ମାନେ କରନ୍ତୁ ଆମେ ଆଉ। ବନେଇକି ନେଇକି ଖାଇ ପାରିବାନି। ସେଠି କଣ ଖାଇଦେଲ ଚଳିବ କିନ୍ତୁ ସବୁବେଳେ ସେଇଟା ଆ ରଖିବନି କେତେବେଳେ କେମିତି ବାହାରୁ ମିଳିଲା ଖାଇଲ ନହେଲେ ନାଇଁ ଘରେ ସବୁଦିନି ବନେଇକିରି ଖାଇବାଟା ଠିକି।
ହଁ ଆଉ ବାହାରେ ବି ଯୋଉ ତେଲ ଗୁଡାକ ବି ହୋଉଚି ବୋହୁତ ହି ଖରାପ ତେଲ ମାନେ ଚାରି ପାଞ୍ଚ ଥର ସେଇଟା ସେ ତେଲର ୟୁଜ କରିଥିବେ ତାପରେ ବି ପୁଣି ହୋଉଚି ଫୁଣି ସେଇଥିରେରେ ହିଁ ଛାଣିଦେବେ।
ନା ସେଟା ତ ଗୋଟେ କଥା ମାନେ ତାପରେ ଗୋଟେ ଦିନଷ ଛାଣୁନାହାନ୍ତି ଭେରାଇଟି ସେଇ ଗୋଟେ ତେଲରେ ହିଁ କରୁଚନ୍ତି। ତାପରେ ଲକ୍ଷ୍ୟ ରଖିଥିବ ତେଲ ଯୋଉ ବେଷ୍ଟ ଚଏସ୍ ସେଟା ସେମାନେ ବେଶ ୟୁଜ୍। କରୁଚନ୍ତି ସେଇଟା ହିଁ ବେଶୀ ଉଁ ଖରାପ ଉଁ ମାନେ ଦେହ ପାଇଁ ସେଇଟା କ୍ୟାନସର ହୋଉଚି କୋଲେଷ୍ଟ୍ରିକ ହୋଉ। ସି ଗ୍ୟାସ ଟିକି ସବୁ ପ୍ରୋବ୍ଲେମ ସେଇ ତେଲ ନେଇ ସେ ବେଷ୍ଟ ଚଚସଟା ମାନେ ବାଜ୍ୟେ ତେଲ ଦେଖିବ ମାନେ ସେଟାକୁ ପୁଣି କେମତି କରନ୍ତି କହିଲ ମାନେ ସେଇ ଗରମ ତେଲରେ ଦେଖେଇଦେବେ ସେ ଜରିଟା ତରଳିକିରି ତେଲଟା ବାହାରିଯିବ ସେ ଯୋଉ ଯେ ତିକି ଅଂଶ ପ୍ଲାଷ୍ଟିକ ତରଳୁଚି ସେଟା କଣ ଉଁ
ହଁ ସେମାନେ ଗରମ ତେଲରେ ଡାଇରେକ୍ଟ ପା ମୁଁ ନିଜେ ଦେଖି ଗରମ ତେଲ ଇଏ ହୋଉଥୁବ ବା ପ୍ୟାକେଟ ଟାକୁ ସେଇଥିରେ କରିଦେଏ ମାନେ ସେ
ହଁ ହଁ ସ୍ ସେ ଯୋଉ ପ୍ଲାଷ୍ଟିକର ହଁ ପ୍ଲାଷ୍ଟ ଷ୍ଟିକର କିଛି ଭାଗ ବି ସେ ତେଲରେ ମିସ୍ ମିସ୍ ହୋଉଚି ଯା ଫଳରେ କି ସେଇଟା ଆମ ଶରୀରକୁ ଖରାପ କରୁଚି ବିଭିନ୍ନ ପ୍ରକାର ରୋଗର କାରଣ ହୋଉଚି ସେଇ ସବୁ।
ହଁ।
ହେଲେ ବି ଆମେ ସବୁଦିନେ ନ ଖାଇଲେବି ମାନେ ଥରେ ଅଧେ ମାନେ ପ୍ରାୟ ଆମେ ବାହା କୁ ଯାଉଚ ଖାଉଚ ନା ନାଇଁ ଖାଇବାକୁ ଦବା ମଧ୍ୟ ଖାଇବା ମାନେ ଖାଉଚେ ଯାହାଫଳରେ କି ଆମର ମାନେ ଆଗେ ଏତେ ସବୁ ଥିଲା କି ଏବେ କେ ତେ ରୋଗ ଘରେ ଘରେ ମାନେ କାହାର ନାହିଁ ବୋଲି କିଏ ଗୋଟେ ନିରୋଗୀ ବୋଲି କେହି କହିବେନି।
ହଁ ଏବେ ତ ସମସ୍ତଙ୍କ ଘରେ ଘରେ ବି ପି ଡାଇବେଟିସ୍।
ସେମାନେ ରୋଗ ରହିଛି ଶରୀରରେ ନାକି
ହଁ ବି ପି, ଡାଇବେଟିସ୍ ମାନେ ଗ୍ୟାସ ଏଇଟା ପୁରା ଘରେ ଘରେ ଅଛି।
ଘରେ ଘରେ ଅଛି।
ସେଥିପାଇଁ ଆଗୁଆ ସଚେତନ ହବାକୁ ପଡିବ ବେଶୀ ତେଲ ଖାଇବୁନି, ବେଶୀ ମିଠା ଖାଇବୁନି, ବେ ଆଉ ଯଦି ବେଶୀ ମିଠା ଖାଇବ ଡାଇବେଟିସ୍ ଆଉ ଯଦି ପୁରା ମାନେ ପୁରା ପରିବାରରେ ଅଛି ଜଣଙ୍କର ଡାଇବେଟିସ୍ ମାନେ ପୁରା ଏମ ଚାଲିବ ଡାଇବେ ଟିସ୍ ରୁଲେ
ଚାଲିବ ବାସ୍। ପରିବାର ନେଇକିରି ହିଁ ଗୋଢାଯାଏ ମାନେ ବୋହୁତୁ ରୋଗ ମୁଁ ଦେଖିଚି ଜଣଙ୍କୁ ବାହାରିଲା ମାନେ ଆଉ ପାଞ୍ଚ ଜଣ ଥିବେ ତାଙ୍କୁ ସେଇ ସେମ୍ ରୋଗ ହିଁ ବାହାରିବ।
ହ ଆଉ କଣ ନାଚୁରାଲ ଯାହା ଆଉ ଆମେ ସେମତି କହିଦୋଉଚେ କି ହଁ ଖାଲି ପରିବା କି ଫଳ ଏକା ଖାଇବା ସେଥିରୁ ବି ହୋଉଚି ସେମାନେ କେମିକାଲଗୁଡାକ ଦୋଉଚନ୍ତି।
ହଁ।
ଇଞ୍ଜେକ୍ସନ ଦଉକି ପରିବାକୁ କାରବଟ। ଦେଇକି ପଚେଇ ଦଉଛନ୍ତି।
ସେଇ ବା ସବୁ ଡୁପୁଲିକ ଏଟେ। ଅର୍ଜିନାଲ କିଛି ପାଇବାନି। ଆମେ ତା ଭାରିଘରେ କରିବା ବାସ ସେଇଟା ଟିକେ ଭଲ ପାଇବା। ନହେଲେ, ବାହାରୁ ଯାହା ତ କିଣିଲ ଡୁପ୍ଲିକେଟ ଆଉ।
ହଁ, ଆଜିକାଲି ତ ସବୁ ଡୁପ୍ଲିକେଟ ପଳେଇ ଆସିଲାଣି।
ସେଇଆା ସବୁ କେମିକାଲ, ସବୁ ଡୁପ୍ଲିକେଟ୍। ନାଚୁରାଲ ଜିନିଷ କିଛି ହିଁ ନହିଁ। ଆମେ ଏ ଯୋଉ କ୍ରିମ ପାଉଡ଼ର ଆମେ ଏଇ ଯେଉଁ ଈଶ୍ୱରାାଜ ଯେକୌଣସି ଲଗାଉଛ ଯେଉ କୌଣସି ଲସ ତ ସବୁ
ସେଇଗୁଡାକରେ ବି କେମିକାଲ। ଆମେ ସେଇଟା ମୁହଁରେ ଲଗେଇଲେ ଅଟୋମେଟିକ ମୁହରୁ ସେଗୁଡାକ କଣ ଚ ଚର୍ମ ଭିତରେ ଦେଇକି ଦେହକୁ ବି ଯାଉଛି।
ହୁଁ ମ ଆମ ମୁଁ ପ୍ରାୟ ସାବୁନ ଲଗାଇନି। ମାନେ ମଝିରେ, ମଝିରେ କେତେବେଳେ ଲଗେଇ ଯୋଉ ଖରାଦିନ, ଶୀତ ଦିନ, ମାନେ କେତେବେଳେ କେମତି। କିନ୍ତୁ ପ୍ରାୟ ପ୍ରାୟନ କଣ ଲଗେଇ କହିଲ ମୁଁ ହଳଦୀ। ସେଇ ହଳଦୀ ଟା ଯଦି ନହବ ମୋର ମାନେ ମତେ ଗାଧୋଇଲା ପରେ ହିଁ ଲାଗିବନି।
ଓହୋ ତାହେଲେ ତ ଦେହ ଟା ମାନେ ହଳଦିଆ, ହଳଦିଆ ଦେଖାଯିବ?
ନା, ନା ମୋର ହଳଦିଆ ଏତେ ଏତେ ହଳଦୀ ଲଗାଇନା। ମୁଁ ସାମାନ୍ୟ ହଳଦୀ ଲଗାଇ। ତା ତାରେ ଝାଳ ମଧ୍ୟରୁ ବାହାରେ ଯେ ସତ ଦିନ ଟିକେ ଜଣାପଡେ ଖରା ଦିନ ଟୋଟାଲ ମୋର ହଳଦୀ ଅଛି ବଲିକି ଦେହରେ ଜଣାପଡ଼େ କପଡ଼ିନ ବଡିରେ
ଆଚଛା ଆଚ୍ଛା।
ଟା ହିଁ ଝାଳ ଦ୍ଵାରା ପଳାଏ ଝାଳ ସବୁବେଳେ ବାହାରିଲା ସବୁବେଳେ। ପୋଛା ପୋଛି ଚାଲିଲା ଆଉ ସେ ହଳଦୀ କୋଉଠି ରହିବ।
କୁନ୍ତି କସ୍ତୁରୀ ହଳଦୀ ନା କୋଉ ହଳଦୀ ଆଣିକି ବାଟିକି ଲଗାନ୍ତି ହଁ।
ଆ ନାଇଁ କଷ ତୋରି ନୁଆଁ ସେଟା କଣ କହିଲ ସେଇଟା ମାନେ ଅଧିକ ଗାଧା ଯୋଉ ସେଟା କଣ କି ହଲଦ କୁହନ୍ତି ଉଁ
ୟୁଜ। କରିବା କଥା ନ ବହୁତ ହି କଲର ମିଶୁଛି।
ହୁଁ ଆ ସେଟା କି ହଲଦି। ମାନେ ଟିକେ ହଳଦୀ ଲଗେଇଦବା ଯୋଉ ପୁରା ହଳଦିଆ ଦେଖ ଦେଖାଯିବ ସେଇଟା ହିଁ କଲର ବାଲା ସେଇଟା କାଇଁ ବେଶ କିଏଜ କରୁଛନ୍ତି କି ଆମର ତ ଏଇ ରୋଷେଇ ଆମେ ଯୋଉଟା ଖାଉଛ ପିଉଛୁ ଆମେ ସେଇହଲ୍ ଦଟା ୟୁଜ୍ କରୁଛୁ।
ହଉ ମ୍ୟାମ୍ ମୁଁ ରଖୁଛି ମୁଁ ମୋ ଆଡୁ କଲ୍ କରୁଛି ଆପଣ ଥାଆନ୍ତୁ।
ହଉ ହଉ ହଁ ହଉ।